ହ୍ୟାଲୋ।
ହୁଁ।
କଣ କରୁଚୁ?
ଏଇ ବସିଚି ଆଉ। ଟିକେ ଥଣ୍ଡା ହେଇଯାଇଛି ତ। କାଶ ହଉଛି ଆଉ।
ମେଡିସିନ ଖାଇଲନି।
ହଁ ମେଡିସିନ ଖାଇବା ଆଉ।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
କଣ କରିବା ସିଜନ ଚେଞ୍ଜ ହଉଛି ତ ଟିକେ ପାଣି ଫାଣି ହେଇଗଲା ବେଳକୁ ଆଜି ଯୋଉ ବର୍ଷା
ହୁଁ।
। ଠାକୁର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
ହଁ ନାକରୁ ପାଣି ଗଡୁଛି ପୁରା ଆଜି ପଖାଳ ଖାଇ ଦେଇଥିଲି। ସେଇଆକୁ ଥଣ୍ଡା ପୁରା ଧରିଦେଇଛି ଆଉ। ଆଉ ତୁ କଣ କରୁଚୁ?
ମୁଁ ଏଇ ଏଇ କାଢା ବନଉଛି ମତେ ବି ଟିକେ ଥଣ୍ଡା ହେଇଯାଇଚି। ଆଉ ଆଉ ଦେହ
ମତେ ସେ ଯାହା ଥଣ୍ଡା ହେଇଚି ଏଇ ମଝିରେ ଥଣ୍ଡା ଟିକେ ମାନେ ବେଶୀ ହେଇଗଲା ତ।
ହଁ।
ଅପ୍ରେସନ ଟିକେ ଥିଲା ସେ ତାପରେ ପରେ ଥଣ୍ଡା ଏମିତି କଣ ହେଇଗଲା। ଡକ୍ଟର ଦେଖେଇଲି ଡକ୍ଟର କହିଲେ ଖାଲି ତମ ଶ୍ୱାସ ଫ୍ବାସ କଣ ବାହାରିବ ବୋଲି। ତାପରେ ଇଏ କଲି କିଛି ବାହାରିଲାନି। ସେ କଣ ଥଣ୍ଡାଟେ ରହି ଯାଇଚି ଟିକେ ଛାଡ଼ୁନିି ଆଉ।
ଦେଖିକି ଇଏ କରିବୁ ଆଉ ନହେଲେ ଉଁ ହେଲେ ପୁଣି ଅସୁବିଧା ହବ।
ହୁଁ କହନା ମାନେ ଏଇ ଦି ତିନି ମାସ ଏମିତି ମେଡିକାଲ ଦୌଡିଛି ମାନେ ଗୋଟେ ପରେ ଗୋଟେ କିଛି ଗୋଟେ ଚାଲିଛି ମାନେ ସେ ଥଣ୍ଡା ହେଲା
ହଁ।
ଆଉ କେତେବେଳେ ର ମୁଣ୍ଡ ବୁଲେଇଲା। ଏମିତି ଚାଲିଛି ଆଉ ଏରା ହାତରେ ଏମତି କଣଟା ଉଠିଥିଲା ସେଟା ଅପରେସନ ହେଲା। ଚାଲିଛି ଗୋଟେ ଗୋଟେ ପରେ ମେଡିସିନ ମେଡିସିନ ଚାଲିଛି ଆଉ। ଥରେ ଦେହ ଟା ଗୋଟେ ବିଗିଡି ଗଲେ କିଛି ଇଏ ନାଇ କି ସିଏ ଗୋଟେ ଚାଲିଥିବ ଆଉ।
ହୁଁ ଦେହ ଥରେ ବିଗିଡିଲେ ଗଲା ସଜାଡ଼ିବା ଭାରି କଷ୍ଟ ଖାସ କରି ଯଦି ଥଣ୍ଡା ଦେହରେ ରହିବ ତ ଏସନଫୁଲିଆ ଥାଇରଡ ବିଭିନ୍ନ ପ୍ରକାର ବାହାରୁଛି।
ହୁଁ ମୁଁ ବା ବ୍ଲଡ ଟେଷ୍ଟ କରିଥିଲି ମୋର ଏସନଫୁଲିଆ ପୁରା ହାଇ ଅଛି
ହୁଁ।
ଥଣ୍ଡା ପରା ରହୁଛି ଆଉ।
ଜଗି ରଖି ଚଳିବ ଭୋରୁ ଭୋରୁ ଯୋଉ ସକାଳୁ ଉଠିକି ଉଷୁମ ପାଣି ପିଇବ। ସନ୍ଧ୍ୟା ବେଳେ ବି ଟିକେ କାଢା ଫାଡା ବନେଇକି ପିଇଯେ କମିବ ଟିକେ ଦେହ ଟା।
ସେଇଆ କରିବା ମତେ ଟିକେ ସେ ଚା ହ ଏତେ ଭଲ ଲାଗେ ନା ହ ସେଥିପାଇଁ ତାହେଲେ ଏବେ ଘର ଟିକେ କୁହ କାଳ ହଷ୍ଟେଲରେ ବନାଏ ସେ ଟେନସନ ଭାରି।
ହଁ ବନା ପି ତୁଳସୀ ପତ୍ର ହେରିକା ଖା ଏଇ ଯୋଉ ପ୍ରାକୃତିକ ସବୁ ଯେତେ ଖା ଭଲ ମହୁ ଫହୁ ସେ
ହଁ ମହୁ ଟା କିନ୍ତୁ ଭଲ କାଶ ଇଏ ହେଲେ ମୁଁ ଖାଉଥିଲି ଏଇ ଯୋଉ ମହୁ ଆଉ ଆଉ ଗୋଟେ ସେଟା କଣ ଇଏ ଯେ ଉଁ କଣ ତମେ ତ ସେଥିରେ ମିଶେଇକି ଯେ ଆମର କାଢା ଟାଇପ ର ହୁଏ ଯେ ହେଲା ଉଁ ସେ ମହୁର ତ କେତେ ପ୍ରକାର ତ ଖାଆନ୍ତି ମହୁ ଏଇ ଯୋଉ ମାନେ ପିମ୍ପୁଳି ଆସେ ନାଇ ହଁ ସେଇ ପିମ୍ପୁଲ ମାନେ ସେଟା ଭଲ କାମ ଭଲ କାମ ଦିଏ କାସ ପାଇଁ ନହେଲେ ଅଦା ରସ ମହୁ ସେଟା ବି ଦିଏ ମୁଁ ଗୋଟା ଖାଉଥିଲି ଦେଖିଥିଲି ଗୋଟା ଗୋଟେ ପେପର ରେ ପଢିଥିଲି ଇଏ ଲେଖା ହେଇଥିଲା ଏମିତି ଇଏ ପାଇଁ ସେଟା ଥିଲା ଆମର ଯୋଉ ଆସେ ଅଳେଇଚ ଅଳେଇଚ ଆଉ ତାପରେ ଅଦା ଟିକେ ହଳଦୀ ଗୁଣ୍ଡ ହେଲା ମରିଚ ହେଲା ଏଇଆକୁ ପୁରା ଭଲସେ ଫୁଟେଇଦବ ଫୁଟେଇକି ସେଥିରେ ଆ ଆଉ ହଁ ଆ ଆଉ ତେଜପତ୍ର ବି ଥିଲା। ଭଲସେ ଫୁଟେଇଦବ ସେ ସେଥିରେ ମାନେ ଚିନି ଫିନି କିଛି ପକେଇବନି। ଆମେ କଣ ମିଶ୍ରୀ ଫିଶ୍ରି ବ ସେଥିରେ ମହୁ ପକେଇକି ପିଇବ। ମୁଁ ଦି ଚାର ପିଇଲିି ଭଲ ଲାଗିଲା ମାନେ ଏଇ ଥଣ୍ଡା ଟା କମିଲା।
ହ
ଆଉ ଏମତି ଯେ ଡେଲି ଆଉ ତ କରିକି ପିଇ ହବନି ନା।
ହଁ କେବେ କେବେ ପିଇବ ଦେହ ଟିକେ ବ୍ୟସ୍ତ ଲାଗୁଥିବ ପିଇଦବା ଠିକ ଲାଗିବ। ମୋର ତ ଏମତି ରେ ବି ଏଇ ଦେହ ହାତ ସବୁବେଳେ ସବୁ ଜଏଣ୍ଟ ପେନ ହୁଏ। ଉମ ମତେ ବି ଜଣେ କହିଲେ ଯେ କ୍ଷୀରରେ ହଳଦୀ ପକେଇକି ପିଇବାକୁ ଆଉ ମୁ ପି ମୋ ଦେହ ବି ଆଣ୍ଠୁ ଗଣ୍ଠି ଯୋଉ ଯନ୍ତ୍ରଣା ହୋଉଥିଲା ହେଟା ଏବେ ଟିକେ କମ ଅଛି। ଲାଗୁଛି କ୍ଷୀର ହଳଦୀ ପିଇଲେ ବିନ୍ଧା ହଉନି।
ଜଏଣ୍ଟ ପେନ୍ ତ ଆମର କ୍ୟାଲସିୟମ ସଟ ହେଲେ ମାନେ ସେଗୁଡା ସବୁ ହବ ଆଉ। କ୍ୟାଲସିୟମ ସଟ ହେଲେ ଆମର ଯୋଉ ହାଡରେ ଏ ଭିତରେ ଯୋଉ ଥାଏ ନା ମାଂସ ତୁ ଶଶ ଟା ଥାଏ। ସେଟା ଶୁଖିଯିବ ମାନେ ସେଟା ଯୋଉ ଆଣ୍ଠୁ ଫାଣ୍ଠୁ ବିନ୍ଧା ଏ ଯୋଉ ବୟସ୍କ ଲୋକଙ୍କର କଣ ହଉଚି ଏବେ ଆମେ ଯାହା ମାନେ ଜିନିଷ ପତ୍ର ଖାଉଛେ ସେ ଗୁଡା ତ କେମିକାଲ ଜିନିଷ ଖାଉଛେ ତା ଭିତରୁ ଆଗରୁ ଆମେ ସିନା ପନିପରିବା ଖାଉଥିଲେ ଘର ଜିନିଷ ଖାଉଥିଲେ। ମାନେ ଘର ମାନେ ବାଡିର ଫଳମୂଳ କିଛି ହେଲା ଯେମିତି ନର୍ମାଲ ବାଳିରେ ଆମର କଣ ଫରେ ପିଜୁଳି, ଲେମ୍ବୁ, କଞ୍ଚାଲଙ୍କା ଧନିଆ ପତ୍ର ମାନେ ଏଟା ଲଗାନ୍ତି ଏବେ ବି ଯୋଉ ପନିପରିବା ଲଗାନ୍ତି ବହୁତ ବହୁତ ଗାଁ ମାନଙ୍କରେ ଯାହା ଟିକେ ଭଲ ପରିବା ନହେଲେ ବାକି ସହର ମାନଙ୍କରେ ତ ଛାଡ ସବୁ ମାନେ ପୁରା କେମିକାଲରେ ସେଗୁଡା ତାକୁ ଖାଇବା ଯାହା ମାନେ ବିଷ ପିଇବା ସାଙ୍ଗରେ ସମାନ ସେଇଗୁଡା ଖାଇକି ଏବେ ମାନେ ଚାଳିଶ ପଇଁଚାଳିଶ ଟପିଲା ମାନେ ମାନେ ଆଣ୍ଠୁ ଡାଇବେଟିସ ଘରେ ଘରେ ଶଙ୍କର।
ହଁ ଏବେ ତ ସମସ୍ତେ ସେଇ ସବୁ ହଉଛି ଆଉ
ହଁ ମୋ ସାଙ୍ଗର ମା ଗୋଟେ ତାଙ୍କୁ ନେଇ ଯାଇଥିଲୁ ସିଏ କହିଲେ କି ମେଡିକାଲରେ ଡଟ କହିଲେ କି ଏମିତି ତାଙ୍କର ସେ ହାଡରୁ ମାନେ ଖିକି ସେ ହାଡ ପୁରା ମାନେ ଯେତେବେଳେ ମାନେ ଉପର ଆଡ ତଡ ସାଙ୍ଗ ଯେତେବେଳେ ଯଏଣ୍ଟ ସେଠି ମାନେ ବାଜୁଚି ଚାଲିଲା ବେଳକୁ ସେଠି ତାଙ୍କର ପେନ ହଉଛି ଆଉ ତା ପାଇଁ ତାଙ୍କୁ ଏ ମାନେ ସେଇ ଇଞ୍ଜେସନ ଡେଲି ତ ଆଉ ନେଇପାରିବ ନା ବିନ୍ଧା ବିନ୍ଧି ତ ହବ। ଆଉ ସେଇଥିପାଇଁ ସେ ଯଦି ମାନେ ଆମେ ଏବେ ଠାରୁ ଖାଇବା ପିଆ ଠିକ ନ ରଖିବା ଆମକୁ ତ ଅସୁବିଧା ହବ ନା।
ହଁ ଖରାପ କ୍ୟାଲସିଅମ କ୍ଷୀର ଫୀର ସବୁ ପିଇଲେ ଦେହ ପାଇଁ ସବୁ ସୁସ୍ଥ ବାନ ସବୁ
ହଁ ଆଉ କଣ ଖାଇଥିଲୁ ନା ଖାଇନୁ କିଛି।
ଖାଇନି ହେଇ କାଢା ବନଉଛି ପିଇବି ଆଉ ତାପରେ ହଁ ଖାଇବା ମ୍ୟାଗି ହେରିକା ବନେଇକି ଆଉ ଶୁକ୍ରବାର ଅଛି ମାଛ ଆସିଛି ଦେହ ହବନି ଇଦିହ।
ହଉ ତମର ମାନେ କଣ ମାଛ କିଣା ନା ନଈ ମାଛ?
କିଣା ନା ନଈ?
ହଁ ଭଲ ଆଉ ନଈ ମାଛ ପା ଦେଶୀ ମାଛ ପୁରା ଟେଷ୍ଟ ଲାଗୁଥିବ ଆଉ।
ହ ହୁଁ ପାଖେ ଯାଇଥିଲେ ଆପ ସନ୍ଧ୍ୟା ବେଳେ ଆଉ ଜାଲ ନେଇକି ପକେଇ ଦେଲେ ସେ ଏକାଥରେ ଆଉ ପଛକୁ ନାହାନ୍ତି। ହଁ କଥା ବନେଇକି ଆଉ
ଭଲ ତମର ମତେ ମାଛ ରହିଲେ ମାଛ ତ ଗାଁରେ ରହିଲେ ରଖନ୍ତି ନା ସେଇ ଯୋଉ ହାଣ୍ଡିରେ ରଖନ୍ତି ନି ନା ରଖନ୍ତି ଯେତେବେଳେ ମନ ହେଲା ଯେତିକି ଇଚ୍ଛା ହେଲା ସେତିକି କାଟିଲ ଖାଇଲ।
ହଁ ଗାଁରେ ଏଇ ଗଡିଆ କି ନଈ ଏ ସବୁ ଥିଲେ ଭଲ ସୁବିଧା ଗଲ ସାଙ୍ଗେ ସାଙ୍ଗେ ପକେଇଲ ସେ ମାଛ ଟା ବି ଖାଇବା ଭଲ ଆଖି ପାଇଁ କି ଦେହ ପାଇଁ
ଯାହା ବି ହେଲେ ଦେଶୀ ମାଛ ସେଥିରେ ଯାହା ବି ହେଲେ ଭିଟାମିିନ ଇ ଏ ମାଛ ଅପେକ୍ଷା ସେଥିରେ ଭଲ ଭିଟାମିନ ନା ଆଉ। ଆଉ ତମର ଯୋଉ ଇଏ ହୁଏ ନା, ଚୁନା ମାଛ ତମର ଯୋଉ ଧରା ହୁଏ ନା କଣ?
ହଁ ଏଇ ଏବେ ବି ସେଇ ଚୁନା ମାଛ ଧରା ହେଇକି ଆସିଚି ଜାଲ ପଡିଛି, ସେଇ ମୁଁ କଣ କର କରାଣ୍ଡି, ମହୁରାଳି ଏଇ ଟାଇପ ର ସବୁ ଭେରାଇଟି ମାଛ ସବୁ ପଡିଚି।
ଉଁ ହୁଁ ବର୍ଷା ଦିନ ଆଇଲେ ଏ ନଈ ପାଖ ଘର ଯାହାର ହେଇଥିବ ମାଛ ଫାଛ ଧରିବା ପାଇଁ କିନ୍ତୁ ଗୋଟେ ମାନେ
ହୁଁ ବେଶୀ ଭଲ ଲାଗିବ ଯେତେବେଳେ ଉଁ ପାଣି ଟିକେ ଛାଡିଯିବ ଏବେ ତ ନଈ ବଢି ହବ ପାଇଁ ତାପରେ ଛାଡିଯିବ ସେତେବେଳେ ମାଛ ପୁରା ପ୍ରବଳ କାର୍ତ୍ତିକ ମାସ ଆଡ଼କୁ ବହୁତ ମାଛ ପଡନ୍ତି।
ହଁ ସେଟା ତ ମାନେ ତ ଧର ସବୁଆଡେ ତ ଯୋଉଠି ନଈ ଫଇ ଇଏ ଥାଏ ସବୁଆଡେ ତ ଧରନ୍ତି ଆ କାର୍ତ୍ତିକ ମାସ ଟାଇମ ରୁ ମାନେ କାର୍ତ୍ତିକ ମାସ ସାରା ସବୁ ଛାଡିବେ ମାଛର ସବୁ ମାନେ ଆଇଁଷି ଛାଡିବେ ଯେମିତି ସେମାନେ ସରି ସରିଆ ହବ ତାପରେ ଧରା ମା ଛ
ଆ ସେଇ ଟାଇମ ହେଲେ କାର୍ତ୍ତିକ ମାସ ହେଇ ଯାଇଥିବ। ଲୋକ ବି ଖାଇବେନି ଶୁଖୁଆ ପକେଇ ଦିଅନ୍ତି। ଏମତି ଚାଲେ ଆଉ।
ହଁ ଶୁଖୁଆ ପକାନ୍ତି ମୁଁ ଦେଖିଛି ମୁଁ ଯେତେବେଳେ କଲେଜ ଯାଉଥିଲି, ସେଇ ପୋ ପୋଲ ଉପରେ ହେଠି ତ ନଈ ଇଏ ଧରା ହୁଏ। ପୋଲ ଉପରେ ଶୁଖୁଆ ଶୁଖେଇଥାନ୍ତି। ଯୋଉ ଗନ୍ଧ ହୁଏ। ମୁଁ ମାନେ ଭାବେ ମାନେ ଆମେ ତ ଖାଇଦଉଚେ ଭଲ ଲାଗୁଚି। ଖାଇ ଦଉଚେ। କିନ୍ତୁ ଯେମିତି ସେ ହଉଚି ଜିନିଷ ଟା ମାନେ ଗୋଟେ ଜିନିଷ ଶୁଖୁଛି ଶୁଖି ଶୁଖିଛି ହଉଚି। ମାନେ ମରିକି ତ ଶୁଖୁଛି ନା ନାଇଁ?
ଟୋଟାଲି ପୁରା ମୁହଁ ମାଡ଼ିଚି ସେ ରାସ୍ତା ରେ ପଡ଼ିଚି।
ହଁ ସେଇଆ ମୁଁ ଭାବେ। କିନ୍ତୁ କିନ୍ତୁ ଶୁକୁଆ କିନ୍ତୁ ଭଲ ଲାଗେ।
। ହୁଁ ଶୁଖୁଆ ଭଲ ଲାଗେ।ତା ସହିତ ବି ଚିତା ଶୁଖୁଆ ବେଶୀ ଆମ ଏଇ ନଈରେ ଯୋଉ ଗା ରେ ଧରନ୍ତି। ସେମାନେ ବେଶୀ ପିତା ଶୁଖୁଆ କରନ୍ତି ସେତେବେଳେ ସେମିତି ଖେଳେଇ ଦେଲେ ସେ ତାର ତା ପିତ ଟା ଯେମିତି ରହିଲା ସେଇଟା ବି ଦେହ ପାଇଁ ଭଲ ତାକୁ ଖାଆନ୍ତି। ସାରୁ ସହିତ ଭର୍ତ୍ତା କରି ବେଶୀ ଖାଆନ୍ତି, ଭଲ ଲାଗେ।
ହୁଁ ମୁଁ ବି ଖାଇଛି ସେଗୁଡା ଯେ। ଭଲ ଲାଗେ ଭଲ ସୁଖୁଆଟା କିନ୍ତୁ ଭଲ ବାସ୍ନା ହୁଏ। ମାନେ ଇଏ ଗଲେ ଲଙ୍କାର ଚକଟି ଦବ ବଢିଆ ବାସ୍ନା ହବ।
ହୁଁ।
ଆଉ ସରିଲାଣି ତ ସନ୍ଧ୍ୟାରେ ମାନେ ସନ୍ଧ୍ୟା ପୂଜା ସରିଗଲା ସନ୍ଧ୍ୟାଦବା।
ହୁଁ ସନ୍ଧ୍ୟାଦେବା ସରିଲା। ଆସିକି ତ ଆ ବୋଉ କହିଲେ ଟିକେ ବନା କାଢା ବନଉଛି ଆଉ। ତାପରେ ଏଇ ରୋଷେଇ ଏବେ ହବ ଆଉ । ଆଉ ତୁ କଣ ଶୋଇଚୁ?
ହଁ ଟିକେ ଥଣ୍ଡା ବାହାରି ଯାଇ ଯାଇଥିଲି ବଜାରକୁ। ମୁଁ କହିଲି ବର୍ଷା ହଉଥିଲା ସେ ବର୍ଷାରେ ବୁଲି ବୁଲି ଥଣ୍ଡା ଆଉ। ଆଉ ଥଣ୍ଡା ନାକ କାନ ଫିଟୁନି ଖାଲି ସଁ ସଁ ହଉଛି, ଶୋଇଛି ମୁଣ୍ଡ ବିନ୍ଧା ହଉଛି, ଏଇ ଶୋଇଥିଲି ପୁଣି ଏଇ ମୁଇ ଫୋନ କଲୁ ମୋତ କଣ କହିଲି ଟିକେ କଥା ହବା ଆଉ।
। ତେଲ ଗରମ କରି ମାରିଦେ ଆଉ।ତେଲ ରସୁଣ ଫୁଟେଇକି ନଗେଇଦେ ଭଲ ।
ସିଜିନ୍ ଆଇଲା ମାନେ ଦେହ ଖରାପ ଟା ନିହାତି। ଆମର ତ ପ୍ରତି ମାନେ ବର୍ଷ ସାରା ଯୋଉ ଯୋଉ ସିଜିନ୍ ଚେଞ୍ଜ ହବ ଦେହ ଖରାପ୍ ଟା ହବା କଥା ହବ। ଆମର ବି ଡକ୍ଟର ମାନେ ବି କୁହନ୍ତି ନା ସିଜିନ୍ ୱାଇଜ ବି ଦେହ ଖରା ତା ମାନେ ନିହାତି ଯ-ଯଉ ମାନେ ଯଉ ମାନେ ଝା ଝାଡ଼ା ଜର। ହେଲେ ବି ତମକୁ ଭଲ ନା।
ହଁ ସେଇଟା ବି ହବା ଦରକାରେ।
ଆଉ ଯଦି ଲଗାତାର ହବ ସେଟା ପା ଖରାପ ନୁହଁ ନା।
ହଁ। ହଁ।
ହଉ ଆଉ ରାତି ପାଇଁ କଣ ଖାଇବା?
ରାତିରେ ଏବେ ସେଇ ମାଛ ତରକାରୀ କରିବୁ ଏବେ ଆଉ।
ହଉ ଆଉ ଯା ତରକାରୀ କର। ଆଉ କଣ ପଛରେ କଥା ହବା ଆଉ।
ହଉ ରଖ୍।